ହୁଁ
ହଁ କଲ କରିଥିଲି
ହେଇ ବସିକିନି ଦେଖୁଥୁଲି ଟିକେ ହ୍ୱାଟସପ୍ କଲେଜ ଗ୍ରୁପ ଟିକେ ଆଉ।
ରୁଟି ଖାଉଥୁଲେ ନା କଣ?
ରୁଟି ଖାଇଖୁଆ ଦେଲି।
ଖାଇ ସାଇଲେଣି?
ଉଁ ଦିପଟେ ମାତ୍ର କଲି।
ଜମା
ହଁ ମତେ ଏତିକି ହିଁ ଯଥେଷ୍ଟ।
ଆ ଏଇଥିରେ ମୋଟା ନାଇଁ ନାଇଁ ଏଇଥିରେ ଆଉ କେମତି ମୋଟା ହେବେ ତାହେଲେ?
ମୋଟା ଯେ ଏ ସକାଳୁ ଶୁଖିଲା ଜିନଷରା ନା କହିବାକୁ ଗଲେ ଭଜାଭଜି ଯାହା ହେଲେ ଖାଇଦେଲି ଖାଲି ପେଟା ପୁରିଲା ଭଳିଆ ଖାଇ
ନା ହଁ ହଁ ଏଇ ଦିଇ ପ ଏଇ ଦିଇ ପଟରେ ପେଟ ପୁରିଯାଉଚି।
ଉଁ ହୁଁ ହୁଁ।
ନା
ଆଉ?
ଆଉ କଣ କରୁଥୁଲେ ହଁ। ଏଇ ମ୍ୟାଗି ଟିକେ କରିକି ଖାଇଲି ଆଉ କଣ।
ତମର ଦିଇ ଟଙ୍କା ଆସି ସାଇଲାଣି ଆକାଉଣ୍ଟକୁ?
ହାଲୋ।
ହାଲୋ।
ଆଉ କଣ କୁହନ୍ତୁ ଉଁ?
ଆପଣୁ ତ ଥଣ୍ଡା ଛାଡୁନି ମେଡିସିନ ଖାଆନ୍ତୁ।
ହଁ ପା ମେଡିସିନି ଖାଇଦବା ଆଜି ଯାଇକିନା ଆମର ଟିକେ କଣ କହିଲ ଏ ଅଣସୁଦିଆ ହେଇଯାଇଥିଲା ହେଲା ସେଇରେ ଟିକେ ଧୁଆଧୁଇ କରିଦେଲାଠୁ ଆଉ ଧରି ପକେଇଲା ଥ ଥଣ୍ଡା ଆଉ ତାପରେ ଏଇ ବର୍ଷା ସିଜନି ଖରା ବର୍ ର୍ଷା ଲାଗି ରହୁଚି। ହାଲୋ ଆଉ ସେଇଟା ଧରି ପକେଇଲା ଥଣ୍ଡା ଆଉ।
ହଁ।
ହୁଁ ଏ ସିଜିନଟା ଭାରି ଖରାପ। ହାଲୋ। ହୁଁ।
ଆଉ ଏଇନା କଣ କରିବ?
ଏଇନା କିଛି ନାହିଁ ଏନାକେ ଆଜି ରୋଷେଇ ହବ ଭାତ ବସିବ।
ଗାଧେଇ ସାଇଲେଣି?
ନାଇଁ ଗାଧେଇନି ଗାଧେଇବା ଦଶଟା ବେଳକୁ।
ହଁ।
ହୁଁ ହୁଁ ଆପଣ ଗାଧୋଇ ସାଇଲେଣି କି?
ମୁଁ ଗାଧେଇନି ବୋଲିତ ପଚାରିଲେ ଆପଣଙ୍କୁ ହୁଁ ହୁଁ।
ଓହୋ ଆପଣ ଏଇନା ଗାଧେଇବେ ନା ସାଢେ ଆଠଟା ହେଇଚି ଆଉ କଣ?
ଓ ସକାଳୁ ଗାଧେଇଲେ କିଛି ନାହିଁ ଏରା ଦେହ ଫୁଣି ଖରାପ ହବ ଯଦି ମତେ ସେଇଟା ଡର।
ହଁ ଫୁଣି ଆପଣଙ୍କର ତ ସାଲାଇନ୍ ଲାଗୁଚି ଶହେ ଥର। ଆଁ ଆଁ ଏଇ ଯୋଉ
ଆଉ କଣ କରିବି ଦେହ ତ ଖରାପ ହୋଉଚି ଆଉ।
ହଁପା। କେତେ ଇଏ କରି ନା?
ମାମା?
ସିଏ ସିଏ ଏନା ରୋଷେଇ କରିଏ। ମୁଁ ଟିକେ କ୍ ପରିବାପତ୍ର କାଟିକୁଟା ଦେବି।
ସାହାଯ୍ୟ ଆଉ ମାଆଙ୍କୁ ଆଉ।
ହଁ ସାହାଯ୍ୟ ଟିକେ ଆଉ।
ଭଲ ମୁଁ ତ କେବେ ମୋ ମାଆଙ୍କୁ ସାହାଯ୍ୟ କରିନି।
ଆଉ ଆ ଆପଣ ତ ବାହାରେ ରହିଲେ ଆଉ କେମିତି ସାହାଯ୍ୟ କରିବି।
ବହୁତ ଇଚ୍ଛା ହୁଏ, କିନ୍ତୁ ମୁଁ ଯେତେବେଲେ ଛୁଟିରେ ବି ମାନେ କେତେ ବି କେମତି ଦିନେ ପାଇଁ ବି ଗଲେ ବି ଟାଇମ ହିଁ ପାଏନି କଣ କରିବି? ଗଲେ ତ କହେ ଏତେ ଦୂରରୁ ଆଇଛ ଟିକେ ଶୋଇବି।
ହୁଁ।
ଆଉ ଏତେବେଳେ କରିବି ମୋ ବୋଉ କହେ ଶୋଇପଡ ଶୋଇପଡ ହେଲା। କିନ୍ତୁ ମୁଁ ଏ କରିଦଉଛି ସବୁ କିଛି ଛୁନି କିଛି ଏମିତି କହିବ।
ଆଉ ଭଲ ତ।
ମୁଁ କେବେ ରୋଷେଇ କରେଇ ଦେଇନି ମତେ।
ଆଉ ଭଲ ଆପଣ ଆଉ ତାହେଲେ କଣ ସାହାଯ୍ୟ କରିବେ? ହୁଁ ତ ମ ମୋ ମାମା ବି ସେମିତି କରେ। ହ ଆଉ ଏରା କିଛି କରନି ରଖ ମୁଁ କହିବି ମୁଁ କହିଛି ଟିକେ କରିଦେବି ଆଉ।
ଓ ହୋ।
ହୁଁ ଆଉ ଆପଣ ତାହଲେ ଆଉ କଣ? ଯିବା ଚାଲ କୋଉ ଦିନପୁରୀ ଫୁରି ବୁଲିକି ଆସିବା।
ଉ ଜୁଲାଇ ସତର ତାରେ ହବ ଯଦି ଛୁଟି ନେବେ ବୋଲି ନା ମର ସାଙ୍ଗର ବି ଗୋଟେ ବର୍ଥଡେ ଅଛି। ତ ସେଇ ଟାଇମ ରେ ଯଦି ହବ ଯିବା।
ହଉ ହଉ ଯିବା।
ତମକୁ କେମିତି ଭେଟ ପାଇବି ଯେ।
ପାଇବେ ଆଉ।
କଲ୍ କରିକି ଯିବା ଆଉ।
ହଉ।
ହଁ ଆଉ କଣ? ଆଉ ଡ୍ରେସ ଫ୍ରେସ ଆଉ ଏଇନା ଆଣିନା ରଜକୁତ ଆଣିଥିଲେ ଆଉ କଣ ଆଣିବେ।
ହଁ ଦେଖିବା ତଥାପି ଆଣିବା ହେରି ହେବ ଯଦି ଇଆଡେ ଯିବି ମୁ ତ ନିହାଛି ଡ୍ରେସ କିଣିବି।
ହୁଁ ହାଡେ ଗଲେ। ହୁଁ।
ପୁରୀ ସମୁଦ୍ରରେ ଗାଧାଅ ନା ନା। ମନ୍ଦିର ଗଲେ ଜିନ୍ସ ନାହିଁ ମୋର।
ଆଉ।
ନା ମୋର କୁର୍ତିୀ କୁର୍ତ୍ତିୀ ସେଟ୍ ପୁରା। ହଁ ହୁଁ।
ମୁଁ ବି ସେ ମୁଁ ବି ସୋ କୁର୍ତି ଫୁର୍ତି ପିନ୍ଧେ। ହ୍ୟାଲୋ।
ହୁଁ ଆମ ଗାଁ ମନ୍ଦିରକୁ ଗଲେ ମୁଁ ଶାଢୀ ପିନ୍ଧିକି ଯାଏ।
ଏ ବୋପା ହେଲା ତ।
ପତଳୀ ଟା ନା ହୁ ହା ହା। ମୋର ସେଂନ୍ତି ଦି ହଳ ନା ତିନି ହଳ ଶାଢ଼ୀ। ଘରେ ଦି ହଳ ଛାଡ଼ି ଦେଇଚି ଆଉ ମୋ ପାଖରେ ଗୋଟେ ହଳ ଅଛି ଆଉ।
ହୁଁ।
ଆଉ ମନ୍ଦିର। ଉଁ ହ୍ୱାଇଟି ବ୍ଲୁ ଶାଢୀ ପିନ୍ଧିକି ଯିବି ନହଲେ
ଆଉ ଏବେ ଗୋଟେ ବ୍ଲୁ କଲର ଶାଢ଼ୀଟେ କିଣିିଚି ଯେ ହେ ଇଟା ଉଁ ଖସି ଯାଉଚି ପିନ୍ଧିହଉନି।
ହେଟା ଖସିଯାଉଚି।
ହଁ ପାଇଁ ନେଟ୍ ପରିଆଟା।
ଓ ହଁ ହଁ ଆପଣ ଆଉ ଆଉ କଣ କଣ ପର୍ବ ସବୁ ଭଲ୍ ଲାଗେ?
ପର୍ବ ପର୍ବଣ
ହୁଁ ହୁଁ।
କାଇଁ ମୁ ପରିଦେ ପିନ୍ଧନ୍ତି ସେ କଣ ଏତିକି ଯେଉ ସଅଁବାରଟା ଉପାସ ରହିବା ଟା ସାର
ହଁ ହଁ।
ହୁଁ।
ଆଉ ଦେହ ହଉଚି କେମିତି ଉପାସ ରହୁଚନ୍ତି ଆପଣ।
ଶିକ୍ଷା ତ ହୁଏ ଅଭ୍ୟାସ ହେଇଯାଇଛି ଯେ।
ଉଁ ହୁଁ। ଯାହାର ଅଭ୍ୟାସ ହେଇ ଯାଇଚି ଅଭ୍ୟାସ ହେଇଯାଇଛି ସିଏ କଣ କରିବ।
ହଁ।
ହୁଁ। ଆଉ ଆଉ ଆପଣ ଏଇନା ତାହେଲେ ଯିବେ କଲେଜ୍? ଉ ହୁଁ। ଆଉ କଅଣ। କୋଉ ଠି ଆପଣ ଠିଏ ଆପଣ ଆଉ ତାହେଲେ ଘରକୁ ଯିବେନି ଏନିକା ଛୁଟି
ଅବିକା ଯିନି ଯଦି ହବ ସେଇ ଜୁଲାଇ କହୁନି ବର୍ଥଡେ ଅଛି ସାଙ୍ଗର।
ହୁଁ।
ସେଇ ଟାଇମ ଯଦି ଛୁଟି ନେବି ତ ଦି ତିନି ଦିନି ଏକାଥରେ ଛୁଟି ନେବି ଯେ ଘରକୁ ଯାଇକିନି ବୁଲିକିନି ଆସିଇ ତା ସାଙ୍ଗ ହେଇଯିବ ଏକାଥଏ ଛଅ ସାତ ଦିନ ମତେ ଲାଗ୍ ହଉ।
ଉଁ।
କହିବି ତମକୁ ଆଉ।
ହଁ ହଁ।
ହଁ
ପୁରୀ ଯିବା ବୁଲି ବୁଲା ଫାମିଲିଙ୍କ ସହିତ ଯିବେ ଏଇଆ ଆଉ ଉଁ
ହୁଁ ସାଙ୍ଗର ବର୍ଥଡେ ପାଳିବ ଆମେ ଅଂଶୁବାରେ।
ଓହୋ ଅଂଶୁବା ହଁ ଅଂଶୁବା ତ ଭଲ ଅଛି।
ହଁ ସେ ତାଙ୍କର ମୁଁ ଯାଇନି କେବେ ଏବେ ଆଗୁଆ ପ୍ଲାନିଂ କରିକିନି କହିଦେଇଛି ଆଉ।
ଅହ ହ ଅଂଶୁବା ଏଇ ଢେଙ୍କାଳ ପା
ହୁଁ ହୁଁ ଯାଇନି କେବେ ମୁଁ ଅଂଶୁବା।
ଅ ହଁ ହଁ
ଚିଲିଡ଼ିକା ଆଂଶୁବା ଏଇଟା ଆଉ କେବେ ମୁଁ ଯାଇନି।
ଆଉ ମୁଁ ତ କେବେ ଯାଇନି ମୁଁ ପୁରୀ ପୁରୀ ଛଡ଼ା ମୁଁ କୋଣାର୍କ ଚନ୍ଦ୍ରାଭାଗା ବି ଦେଖିନି।
ହଁ ଅ
ହଁ।
ଯିବାଯେ ଏକାଥରେ ବୁଲିିକିନି ଆସିବା।
ହଁ ହ ହହହ ଆଉ ଯିବା ଦିନେ ବୁଲି ବୁଲାକି ଆସିବା ଆଉ। ଟ୍ରେନରେ ତ ପଡିଲେ ମସ୍ତ ଆଉ।
କୁ ଗଲେ ସେଇ ଜାଗାକୁ ଗଲେ ସବୁ ଜାଗା ବୁଲି କିନା ଆସିବ ସବୁ ଭଲ ଲାଗିବ।
ହଁ ଏରା ଦି ତିନି ଜଣ ସାଙ୍ଗ ପିଲା ସବୁ ବୁଲି ବୁଲାକି ଆସିଅ।
ଆଓ।
ଆଉ ଏବେ ତାହେଲେ ରୋଷେଇ ସଇଲାଣି?
ହୁଁ ଖାଲି ସେଇତିକ ହେଇଛିି ତାପରେ ଦେଖାଯାଉ କଲେଜ୍ ତ ଯିବୁ ଆଉ।
ଉଁ। ଖାଇକି ଯିବେ ବୋଧେ ଆଉ ତମ ସାଙ୍ଗ ଉଠିଲେଣି।
ହୁଁ ଉଠି ସାଇଲେଣୀ ଏ
ସେଠୁ ସେଇ କଲେ ନା କିଏ?
ଆଁ ଆସିକିନି ହଁ ମିଶିକିନି ଅ ଜଲଦି ଗ୍ୟାସ୍ ରେ ନାଁ? ଏତେ ସିଗ୍ର ମତେ ମତେ ଠିକ୍ ସେ ଆସିବନି।
ଆଉ?
ନାଁ ମତେ ଖାଲି ଏଇ ଭାତ, ଡାଲି ରୁଟି ଉଁ ଗ୍ୟାସ୍ ତ ମେନ୍ ଇଏ ଚଲେଇ ପାରେନି ଆଗୁଆ କଣ କରେ ନା ଗ୍ୟାସ୍ ଟା ଅନ୍ କରିଦିଏ।
ଏ ବୋ ପା ଆଗୁଆ କାଇଁ ଅନ୍ କର?
ସେଇଟା ପା ମୁଁ ଜାଣିପାରୁନି ଆଗୁଆ କ
ଅନ୍ କଲେ ମାନେ ଖରାପ୍। ହୁଁ। ଆପଣଙ୍କ ଘରେ ସମସ୍ତଙ୍କ ଦେହ ପା ଭଲ?
ହୁଁ ଭଲ ସମସ୍ତଙ୍କ
ହୁଁ।
କାଇଁ ଖାଲି ମାଙ୍କ ସହିତ କଥା ହଉଛି ଭାଇ ଭଉଣୀ ହଁ ଭାଉଜ ଅଛନ୍ତି ଭାଉଜ ଏତେ ଭଲ ନୁ କଣ କହିଲ?
ଦାଦା
ବାପା ଏବେ କଥା ହେବେନି ମୋ ବୋଉ ଯେତେକି ମାନେ ରାଗିଥିବ କି କଣ ସେ ଟାଇମ୍ ରେ ମତେ ଫୋନ୍ କରିବେ ସେ
ଏ ବୋପା ମା
ବାପା ସେଟା କହିବେ ମାନେ
ଉଁ ହୁଁ। ଆ।
ମୁ ଯାହା କରେ ବାପାଙ୍କୁ ମୁଁ ବୋଉ କ ବାପାଙ୍କୁ ବୋଉକୁ ସେଇଆ କରେ ଆଉ କଣ କରେ।
ହୁଁ। ଏଇନା ଯିବେ କଲେଜ୍ ଯିବେ ଆସି ଆସୁ ହଉ ଆଉ ହଉ ମୁଁ ରଖୁଛି ଆପଣ ଯାଆନ୍ତୁ କଣ କରିବେ ଆଁ?
ଓ ହଁ।